ହାଲୋ।
ହାଲୋ।
ହଁ ଶୁଭୁନି କି ତତେ?
ଶୁଭୁଚି ଶୁଭୁଚି।
ହାଲୋ। ମୋ ଆଡୁ ଶୁଭୁଛି ତ। ହଁ ହଁ ହଁ ହଁ କଣ କରୁଛୁ?
କେମିତି? ଏ ଏବେ ବସିଥିଲି ତମେ କଣ କରୁଛ?
ମୁଁ କଣ କରିବି ଆମ ଘରେ ତ ଦୁନିଆ କାମ ରୋଷେଇବା ସଫାସଫି କରିବା ଜିନିଷ ପତ୍ର ରଖିବା। କେତେ କଣ କାମ ଖାଇଲୁଣି କି ଏବେ?
ଶବ୍ଦ ଆସୁନି। ନାଇଁ ଖାଇନି ଆଉ ଟିକେ ପରେ ଖାଇବି ଆଉ ତମର କୁଣିଆ ମାତ୍ର ଆସିଲେଣି କି ନାଇଁ।
ହଁ। ପଣିଆ ଷ୍ଟାର୍ଟ ହେଇଗଲେଣି ଆସିବାଜେ। ମାନେ ଏମିତି ଆଉଛନ୍ତି ଆଉ ଗୋଟେ ଗୋଟେ ସମସ୍ତେ ଆସିନାହାନ୍ତି। ଆହୁରି ଅଛି ତ ଦି ତିନି ଦିନ ଅଛି। ଟାଇମ୍ ଲାଗିବ ଟିକେ ଆଉ ଦି ତିନି ଦିନ ପରେ ସମସ୍ତେ ପଳେଇ ଆସିବେ। ଏବେ ଟିକେ ଟିକେ ଷ୍ଟାର୍ଟ ହେଇଛି ଆଉ କାମ ସବୁ। ଆଉ ତ ଡ୍ରେସ ପତ୍ର କିଣା କିିଣି ବି ସରିନି ତା। ଯିବୁ ଯିବୁ ହେଇକି ଅଛୁ
ଏବେ ଯିବ କି?
କଣ ଆମେ ଯିବୁ ଆଜି ତ ଯିବୁନି ଯେ ଆଜି ଦେଖିବୁ ଆଜି ଯି ହବ ବୋଲି ଯିବୁ ନହେଲେ କାଲି ଯିବୁ ଆଉ। ହଁ ହୁଁ
ହଁ ତମର ତ କୁଣିଆ ମାତ୍ର ପେଇବେ ତାପରେ ପୁଣି ଏତେ ଗୁଡିଏ କାମ ବି ପଡ଼ିଯିବ ତମକୁ ରୋଷେଇ ବି କରିବାକୁ। ପଡିବ ଆଉ ସେଥିରେ ତମକୁ ଆଉ ଟାଇମ ମିଳିବ।
ମାନେ ଜମା ଟାଇମ ହବନି।
ହଁ ସେତେବେଳେ ଆଉ ସମୟ ମିଳିବନି ଯେ ତମେ ଯାଇକି। ଆପଣ ତମ ପାଇଁ କିଛି କିଣିବା ପାଇଁ ସେଥିେ ଏପଟୁ ଯାଇକିନା। କି କିଣା କିଣି କରି ସାରିଲେ।
ହୁଁ ଦେଖୁଛୁ ଟ୍ରାଏ କରୁଛୁ ଆଜି କିଣି ଯିବା ପାଇଁ ଯଦି ଆଜି ଟାଇମ ହବ ବୋଇଲେ ଯାଇକି ଧରିକି ଆସିବୁ ନହେଲେ।
ହଁ ଏବେ ଯାହାହଲେ ବି ତମେ ଆଗ ହଁ ଏବେ ଯାହା ମାଗ ଅପେକ୍ଷା ଖାଲି ଥିବ ନା ଯଦି ସେୁଣି ମଳଲେ ତମେ ଆହୁରି ବ୍ୟସ୍ତ ହେଇଯିବ ସେତ
ହଁ ଏବେ ଟିକେ ନାଇଁ ଏବେ ଜଷ୍ଟା ଟିକେ ଟିକେ ଆରମ୍ ହଉଛି କି ନାଇଁ ଏବେ ତିନି ଚାରି ଦିନ ହେଲା ପରେ ପୁରା ପୁରା ବ୍ୟସ୍ତ ହେଇଯିବ ବାକି। ଜମା ସମୟ ହବନି ଆଉ।
ତାପରେ ତ ସରିଲ ଆଉ କଣ ରୋଷେଇ ହେଇଛି ତମର।
ଆମ ଘରେ ଆଜି ତ ଭାତ। ଭାତ ଡାଲି ମାଛ ତରକାରୀ ଆଉ ଆମ୍ବ ତ ଅଛି ସେଇଟା ଦେଇ ଖାଇଦେବୁ ଆଉ।
ଆଚ୍ଛା ଆଚ୍ଛା ଆଜି କିିବାର କି ଆଜି ବୁଧବାର ନା କଣ। ଆମ ଘରେ ଆମ ଘରେ ଏଇଟା ଭୋଜି ଟା ଚାଲିଛି କି ନାଇଁ। ତ ସେଥିପାଇଁ ଏପଟେ ମାନେ ଘର ଭିତରେ ରୋଷେଇ ହଉନି ବାହାରୋ ଯୋଉ ରୋଷେଇ କରା ହଉନି କି ସମ ସମସ୍ତଙ୍କ ପାଇଁ।
ସେଇୟା ଚାଲିଛି ଭ ଭାତ ହଉଛି ଡାଲି ହଉଛି ତରକାରୀ ହଉଛି ଆଉ ଗୋଟେ କଣ ଗୋଟେ ଚିପ୍ସ ଗୋଟେ ବନାହବ ଏବେ। ସାହି ଲୋକମାନୋନ ବି ଖାଇବେ ତ ମାନେ ଜଣେ ଜଣେ ଖାଇବେ। ହୁଁ ଆଜିଠୁ ଦେଖିବାକୁ ଗଲେ ଆଜିଠୁ ହିଁ ଷ୍ଟାର୍ଟ। ଦେଖିବାକୁ ଗଲେ ତ ଅ ସିଧ ଯେ ଆଉ ଦି ତିି ଦିନ କିନ୍ତୁ ଦେଖିବାକୁ ଗଲେ ଆଜିଠୁ ଷ୍ଟାର୍ଟ ହେଇଗଲାଣି ଯଉ ପୂଜା ପୂଜି କାମ ଯୋଉ ଟିକେ ଷ୍ଟାର୍ଟ ହୁଏ। ସେଇଟା।
ହୁଁ ହୁଁ ତମର ତ ବାହାଘର ତମ ଘରେ ବଢିଆ ବଢିଆ ସୁସ୍ଵାଦିଷ୍ଟ ଖାଦ୍ୟ ମନା ହବ ଆଉ।
ତୁ ତ ଆସିଲୁନି ଆମେ କଣ କରିବା।
ଘରେ ପରା ମନା କରିଦେଲେ ମୁଁ ବି ଆଇଥାନ୍ତି ମତେ ବି କେତେ ଏତେ ମଜା ଲାଗିଥାନ୍ତା ବୁଲିଥାନ୍ତି।
ହଁ ହଉ। ତମର ତ ଏଇଠି ବି ତ ଭୋଜି ହବ ନା ସେତେବେଳେ ପଳେଇବି।
ଓ ହ ସେ ତାହଲେ ଆଉ
ତମ କ ହଁ ଆସିବି ଆସିବି। ତମ ପାଟି ଟିକେ କଟି କଟିକି ଶୁଭୁଛି। ଭଲରେ ଶୁଭୁନି। ହଁ ଟିକେ ଶୁଭିଲା କ କୁହ କୁହ।
ନାଇଁ ହେଲେ ବି ଟିକେ କଟି କଟିକି ହିଁ ଶୁଭୁଛି।
ସେଥିପାଇଁ
ହଁ ଏବେ ଶୁଭିଲା ଏବେ ଶୁଭିଲା। ହଁ ଏବେ ତ ଘରେ ଆଗା ଅଛି। ଏବେ ତ ଘରେ ଆଗା ଅଛି ଆଉ ମୋର ପାଠ ଟିକି ଏବେ ପାଞ୍ଚ ଯାଉ ଆଡକୁ ଷ୍ଟାର୍ଟ ହବ ତ ସେତେବେଳେ ପାଠଗାର ଯିବି ଆଉ ଏବେ ଘରେ ହିଁ ଅଛି କିଛି କାମ ନାହିଁ।
ଓହୋ ହୋ ଆଉ ଏ ଯୋଉ ତମର ଦ୍ଵିତୀୟ ପର୍ଯ୍ୟାୟ ର ବାହାରିଲା କି?
ହଁ ସେଇଟା ଜୁଲାଇ ଆଡକୁ ଏକା ଅଛି।
ଓ ମାନେ ସେଟ ମାନେ ବାହାର ଲାଗେ ମାନେ ତାର ଫଳା ଫଳା ବାହାର ଲାଗି ତାର।
ନାଇଁ ବାହାରିନି। ବାହାରିନି ପରୀକ୍ଷା ହେଇନି ପରୀକ୍ଷା ହେଲା ପରେ ବାହାରିବ।
ଓହୋ ହୋ କେବେ ଆସିବ ସେଇଟା ତାହେଲେ?
ଓ ତମେ ମୋର ଇଏ ଜନିଂ ର କଥା କହୁଛ।
ହଁ ହଁ ତୋର ଯୋଉ ଦ୍ଵିତୀୟ ପର୍ଯ୍ୟାୟ ତୁ କରିବୁନି କି ଜନିଂ ଟା। ତୋର ପ୍ରଥମ ପର୍ଯ୍ୟାୟରେ ଆସିଲାଣିି ନାଁ। ତ ଦ୍ଵିତୀୟ ର ବାହାରିଲାଣି କି?
ଦ୍ଵିତୀୟ ପର୍ଯ୍ୟାୟର କଣ ପଚିଶ ଆଡକୁ ଆସିବ ବୋଲି କହୁଛନ୍ତି। ତ ପଚିଶ ଯଁ ଜଗିଛି ସେଟା ଦେଖିବି କେ କେତେବେଳେ ଆସୁଛି କଣ ତାପରେ ଯାଇକିନା ସେଠି ସ୍କୁଲରେ ଯାଇକି ଦେଖା କରିବି ଆଉ।
ଓହୋ ହୋ ଯେ ଏଇଟା ତାହେଲେ ଫାଷ୍ଟ ତୋର ଆସିଲାନି। ନାଇଁ କି ଆଉ ଦେଖେ ତାହେଲେ ଦ୍ଵିତୀୟରେ ଆସିବ ନା କଣ ଯାହାହେଲେ ଜଗିବାକୁ ପଡିବ ଟିକେ।
ନାଇପରା ସେ ସେକେଣ୍ଡ ପରା ଅଠସ୍ତୋରୀ ପର ସଦ ଯାଇଛି ସେଥିପାଇଁ ମତେ ମିଳିଲାନି।
ପ୍ରଥମ ନା ଦ୍ୱିତୀୟ ଟା କହୁଛୁ ତୁ?
ପ୍ରଥମ ଟା ଅଠସ୍ତରୀ ପ୍ରତିଶତ ଯାଇଚି ଲା
ଓହୋ ହୋ ଶେଷ ମାନେ ଯୋଉ ଶେଷ ମାର୍କଟା ତ କହୁଛୁ ତ କଟଟ ମାର୍କ
ହଁ ହଁ ସେଇଟା ଅଠସ୍ତରୀ ପ୍ରତିଶତ ଯାଇଛି।
ଅଠସ୍ତୋରୀ ବଲେ ତ କେତେ ଗଲାଣି ମୋ। ଦ୍ୱତୀୟ ପର୍ଯ୍ୟାୟରେ ହେଲେ ତତେ କଣ ଲାଗୁଛି ସେଟା ଖସିଯିବ ପ୍ରତିଶତ ଖସିଯିବ କହୁଛୁ ନାଇଁ ବେଶୀ ଖସି ବନି ସେ ଦୁଇ ତିନି ପାଞ୍ଚ ଏମିତି ହିଁ ଖସେ।
ନାଇଁ ସେଇଟା ରାସାୟନିକ ବିଜ୍ଞାନରେ ଯାଇଛି। ମୁଁ ଯୋଉଟାରେ ପକେଇଛି ସେଇଟା ଆହୁରି କମ ଯାଇଛି।
ତୁ କୋଉଟା ପକେଇଛୁ?
ମୁଁ ଯେ ନୂଆ ଏବେ ଗୋଟେ ଯୋଉ ପାଠର ସୁବିଧା ହେଇନି ସେଇଟାରେ ପକେଇଛି ସେଇଟା ତ ହଁ ସେ ଜୀବ ବିଜ୍ଞାନ ର ଆଜ୍ଞାନ ଟିକେ ଅଲଗା ଡାଇଟା ମାନେ ନିଉ ନୂଆ ଇଏ ଯ ଚି ସେଇଟରେ
ନୂଆ ଯୋଉଁ ପାଠ୍ୟକ୍ରମ ଯୋଉ ନିୟମ ଯୋଉଁ ଆସି
ହଁ ହଁ ହଁ ସେ ସେଇ ନିୟମରେ ମୁଁ ପକେଇଥିଲି ଯେ ସେଇ ଟାରେ ଅଠଷଠି ଅଠଷଠି ଯାଇଛି ସେଟାରେ ବୋଧେ ମତେ ଲାଗୁଛି ସେକେଣ୍ଡ ଯୋଉଁ ଦ୍ୱିତୀୟ ଥର ପର୍ଯ୍ୟାୟ ଯୋଉ ଆସିବ ସେଟା ବୋଧେ ମତେ ମିଳିଯିବ ମତେ ସେମିତି ଲାଗୁଛି।
ଓହୋ ଏକ। କେତେ
ଆଁ
କେତେ ଯାଇଛି? ତୁ ଯୋଉଟା ପକେଇଚୁ ସେ ପ୍ରଥମ ପର୍ଯ୍ୟାୟରେ କେତେ ପ୍ରତିଶତ ଗଲା ବୋଲି ପଚାରୁଚି?
କହିଲି ପରା ଅଠଷଠି।
ଆଚ୍ଛା ଆଚ୍ଛା।
ଛଅ ଆଠ ଛଅ ଆଠ ପ୍ରତିଶତ ବୁଝିଲ।
ଓହୋ ବୁଝିଲି ବୁଝିଲି ତାହେଲେ ଅନ୍ୟ କଲେଜ ମାନଙ୍କରେ ତ ଟିକେ କମ ବି ଯାଇଥିବ ନା। ତୁ ଯୋଉ କଲେଜଟା ଚାହୁଁଛୁ ଯୋଉଟା ଚୟନ କରିଥିଲୁ, ସେଇଥିରେ ସିନା ସେତିକି ଗଲା କିନ୍ତୁ ଅନ୍ୟ ଯୋଉ କଲେଜ ଯାକ ଅଛି ସେଇଟା ତ କମ ଯାଇଥିବ ଏଗା।
ସେଇଠି ତ ବହୁତ କମ ଯାଇଚି। ସେଇଠିରେ ତ ସତାବନ ପ୍ରତିଶତ ଯାଇଥିଲା।
ଓହୋ ହୋ ଆଚ୍ଛା। ତୁ କିନ୍ତୁ ଯୋଉଟା ଚାହୁଁଛୁ ସେଠି ଆଗା କରିବୁ ନାଇଁ କି।
ହଁ ମତେ ପାଖରେ ହିଁ ଦରକାର ଯୋଉଥିରେ ମୁଁ ଅନ୍ୟ କିଛି ପା ପାଇଁ ପ୍ରସ୍ତୁତି କରି ପାରିବି ମତେ ସମୟ ହବନି ନା ବେଶୀ ଦୂର ଜାଗାରେ ପଢ଼ିବି ବୋଲି ସେଥିପାଇଁ ପାଇଁ ମୁଁ ଏଠି ହିଁ ଜାଣି ଜାଣିକିନା ପକେଇଛି।
ଠିକ ଠିକ ଠିକ ହଁ ଠିକ ସେଇଆ ବି ପାଖ ରହିଲେ ସବୁ ପ୍ରକାର ସୁବିଧା ହବ ନିଜକୁ ସମୟ ଦେଇ ପାରିବୁ ପଢାପଢି ବି କରିପାରିବୁ।
ହଁ ମୋର ଅନ୍ୟ କିଛି ପାଇଁ ବି ମୁଁ ପ୍ରିପେୟାର ହେଇପାରିବି।
ହଁ। ଆଉ ଦୂର କହିଲେ କଣ ହଉଛି କି ତୋର ସେ ଯିବା ଆସିବା ବସ୍ ଏତା ସେତା ପଇସା ବି ଟିକେ ଅଧିକ ଖର୍ଚ୍ଚ ବାର୍ଚ୍ଚ ହଉଛି ତାପରେ ସମୟ ବି ବହୁତ ନଷ୍ଟ ହଉଛି। ତ ଯିବା ଆସିବା ସମୟ ପଳେଇବ ଆଉ ଦୂର ଜାଗା ଟା ହେଲେ।
ବାହାରେ ଯାଇ ଯଦି କୋଉଠି ରହିକି ପଢ଼ାପଢ଼ି କରିବ ତାହେଲେ ଠିକ ଅଛି।
ସେଇଠି ରହିଲେ ବାକୁ ବି ମୁଁ ତ କହୁଛି ଘର ପାଖା ପାଖରେ ହିଁ ମିଳିଗଲେ ବେଶି ଭଲ କଥା। ସେଠି
ଘର ପାଖରେ ମିିଳିଲେ ହିଁ ସୁବିଧାରେ ରହିବୁ। ବାହାର ରହିବା ଟା ବି ଜମା ସୁବିଧା ନାହିଁ। ବଡ ଅସୁବିଧା ସେଇଟା ପଇସା ପତ୍ର ଥିଲେ ହେଲେ କଣ ହବ ସବୁ ତ ସବୁ କାମ ତ ନିଜକୁ କରିବାକୁ ପଡ଼ିବ।
ହଁ। ଆଉ ଏଠି ପା ଖରେ ବି ମୋ ଘର ପାଖରେ ହିଁ ପାଠଗାର ବି ଅଛି ନା, ସେଇଠି ବାଇଲେ ମୁଁ ଯେତେବେଳେ ଯାଇଁ ବି ସେତେବେଳେ ଯାଇକି କି ମୁଁ ପାଠ ପଢି ପାରିବି କିଛି ଜିନିଷ ପାଇଁ ପ୍ରସ୍ତୁତି କରିପାରିବି। ଆଉ ବାହାରେ ଗଲେ ତ ସବୁ ଜିନିଷ କାମ ମୋ ଉପରେ ହିଁ ପଡିଯିବ ମାନେ ମୁଁ କି ରୋଷେଇ କରିବା ହଉ, କି ଲୁଗା ସଫା କରିବା ହଉ, କି ଘର ସଫା କରିବା ହଉ, ସେଥିରେ ହଁ ମୋ ଟାଇମ ପଳେଇବ ନା ମୋ ସମୟ ପଳେଇବ ଆଉ ଆଉ ମୁଁ କେତେବେଳେ କିଛି ପଢି ପାରିବି।
ତମ ଘରଠୁ କେତେ ଦୂରତା ହଉଛି?
କଣ ଏଇ ପାଠଗାର?
ନା ନା ନା ସେଇୟା କହୁନୁ ତୁ ଯୋଉ ପକେଇଚୁ ଯୋଉ ବିଶ୍ୱବିଦ୍ୟାଳୟ ସେଇଟା କେତେ ଦୂର ହଉ ଛି?
ଏଇ କିଛି ନାହିଁ ଏଇଠୁ ବହୁତ ପାଖ ହବ। ମାନେ ବେଶୀ ହେଲେ ଦି ତିନି କିଲୋମିଟର ହେବ ବେସିନାଇ।
ଓ ହୋ ହୋ ଆଚ୍ଛା ଆଚ୍ଛା।
ଆଉ ଯଦି ସାଇକେଲ ରେ ଗଲେ ବି ଆହୁରି ଜଲଦି ପହଞ୍ଚିଯିବ।
ଓ ହୋ ହୋ। ହଉ ଠିକ ଅଛି ତାହେଲେ ମୁଁ ରହୁଛି ଆଉ ହେଲା।
ହଁ ହଁ ହଁ ହଁ।